ହାଲୋ।
ହାଲୋ।
କଣ କରୁଚ?
କୋଶ୍ଚିନ ଗାଉ ଗୋଟେ ରୋଡ ପାଖରେ ବସିଛୁ ଆଉ।
ପୁରା ଭଲ ସେ କଥା ହବୁ ହେଲା କି କିଛି ଭୁଲ କରନି।
ହଉ ଆଉ କଣ କରୁଚୁ ତୁ ଖାଇ ସାଇଲୁଣି।
ହଁ ଖାଇକି ଅନେ କ୍ରିକେଟ ଖେଳିକି ଆସଚୁ ଘରକୁ।
ଓହୋ କ୍ରିକେଟ ଖେଳିଲ କିଏ କିଏ ଜିତିଲେ।
ଆମେ ତ ଆଉ।
ତମେ ଜିତିଲ ବେଲି କ୍ରିକେଟ ରେ।
ଆଉ।
ଆଉ କେତେ ବ୍ୟାଟିଂ କଲୁ।
ବହୁତୁ।
କେତେ ରନ କଲୁ?
ମୁଁ ତ ଖାଲି ଲମ୍ବା ଲମ୍ବା ଛକାରା ମାଇଲି ଆଉ।
ଓହୋ ତ ଗୋଟେ ବ୍ୟାଟସ୍ ମ୍ୟାନ ହବୁ ତାହେଲେ ଗୋଟେ ଆଉ।
ଆଉ?
ଆଉ
ୱିକେଟ୍ ଜିନ୍ତି ବ୍ୟାଟିଂ ହେନ୍ତି।
ହଁ କି ମୁଁ ଗୋଟେ ନମ୍ବର୍ ୱାନ୍ ବୋଲର୍ ବେ ଜାଣିଚୁ ନାଁ ନାଇଁ ମୁଁ ଦେଖଉନି କାହାକୁ କିନ୍ତୁ।
ହ ଘୋଡ଼େଇକି ରଖିଥା।
ଉଁ ଘୋଡ଼େଇ ରଖିଦବା ଦେଖିବେ ଯଦି ବା ଲୋକ ଲୋକ ଚମକି ପଡ଼ିବେ ହେଟୁ।
ଆଉ ଖାଇସାରଲୁଣି?
ହୁଁ ଖାଇଛି ଆଉ। ଉ ଅଁ ଖାଇଲୁ ଆମେ ଖାଇଲୁ ଭାତ, ଡାଲି, ଆଳୁ ଭଜା।
ଉଁ ହୁଁ।
ତୁ କଁ ଖାଇଲୁ?
ମୁଁ ପଖାଳ ଭାତ ଶାଗ ଭଜା ଆଳୁ ଭଜା ପୁଟଳ।
ଭଲ ଆଇଟମ୍ ରା ହେଇଚ। ସ୍ଵାଦିଷ୍ଟ ଖାଦ୍ୟ।
ଆଜ୍ଞା।
ଆଉ ଆରେ ଗାଡ଼ି ସାଉଁଜ୍ ରା ଶୁବୁଚି କି ଗାଡ଼ି ସାଉଣ୍ଡ୍ ରାକ।
ନାଁ ନାଁ।
ହଉ ଆଉ କଣ ଘରେ ବସିଚୁଇ ନାଁ ନାଁ?
ଅ ଚାର୍ଜ ବସେଇକି କଥା ହଉଚି ଆଉ।
ଅହ। ଆଉ ଭାଇ ଆଜି ଗୋଟେ ଭିଡି଼ଓଟେ ଛାଡ଼ିଥିଲୁ ଚ୍ୟାନେଲ୍ ରେ ଯେ। ୟୁଟୁ ଚ୍ୟାନେଲ୍ ରେ। ତା ପଳେଇଚି ୱାନ୍ କେ ଭିଉ ପଳେଇଚି।
ହଁ ଇଏ ତ ଏକ ଖୁସିର ଖବର।
ବହୁତ ଖୁସିର ଖବର। ଖୁବ୍ ଶୀଘ୍ର ଚ୍ୟାନେଲ୍ ଟା ମାନେ ମନିଟାଇଜ୍ ହେବାକୁ ଯାଉଛି।
ଭଲ ନାଁ ଆଉ।
ପରେ ୟୁଟୁବ୍ ବିଷୟରେ ଅଧିକ କଥା ହେଲେ ଇଂଲିଶ ଅଧିକା ବାହାରୁଚି ନାଁ?
ହଁ ତୁ ହେରା କହନି।
ତାହା କହିବନି ଭଲ ଇଅ ଆଉ
ପିଲା ଜଣ ପିଲା ଦିନର କିଛି ସ୍ମୃତି କହିଲୁ।
ପଲା ଦିନର ପିଲା ଦିନର ର କହୁଚି ଗୋଟେ ବା ଗୋଟେ ଭାବିକି ଭଲୋଟେ କହୁଚି ଆଉ।
କହ।
ର ଟିକେ ଥା ପିଲା ଦିନ କଁ ଭଲ ସ୍ମୃତି? ଆରେ ପିଲାଦିନ କଁ କଇଲୁ ମୋ ବାପା ପୁରା ଷ୍ଟ୍ରିଟ୍ ନାଁ ବେ ଚୁର ନ କ ଚୁର କଥା କଇ ଚୁର ଅଛି ଗୁରେ ଚୁର ଅଛି ଗୁରେ ଇଏ ଚେ ଏଇ ଯୋଉ ସ୍ମୃତିରା ଯେ କହିବା ଆଉ।
ଆ କହିବୁ।
ଆଗୁରୁ ବାପା ପୁରା ସ୍ଟିଟ୍ କରି ଦଉଥିଲା ପିଲାଗୁରା ହେଲା। ପିଲାଗୁଡା ଘରୁ ବାହାରି ହଉ, ପ୍ରାଞଜଳ ଓଡିଆ ଓ। ଆ ଏଇଟା କଣ କୁହନ୍ତି କିରେ ଓଡିଆରେ?
ତାପରେ ସେଠୁ ଘରୁ ବାହାରିିବନି, ସେଠୁ ଯେତେବେଳେ ବାହାରିବ ଫାଷ୍ଟ ଦେଖିବି ବାଟ ଘର ବାପା ବସିଛି। ତାପରେ ବାହାରିବି ଆଉ। ଘରେ ଏଇଠୁ ଘରେ ଦେଖିଲି ବାପା ଏପଟେ ଅନେଇଛି ହେଲା। ଗଞ୍ଜେଇ ଫଞ୍ଜେଇ ଟାଣୁଥିଲା ଏପଟେ ବସିକି। ତାପରେ ତାପରେ ଦେଖିଲେ ଯେମିତି ସେପଟୁକୁ ମୁହଁ ସିଏ ମୁହଁ କରିଛି। ସାଙ୍ଗେ ସାଙ୍ଗେ ଧାଇଁ ଧାଇଁ ପଳେଇ ଆସିଲେ ଏକାଥରେ ସାହି ଭିତର ଲୋକ ଆଉ, ଆଉ ଆଲୋ ସୁଣୁ? ତାପରେ ପୁରା ଜାନୁର ପୁଅ ପୁରା ଷ୍ଟିଟ କରିଦେବେ ପୁରା ବାହାରି କରିଦେବନି ଘରୁ ପୁରା।
ତାପରେ?
ତାପରେ ଖାଲି ଘରେ ବସିକି ଖାଲି ପଢ଼ କହିବ। ଆଉ ଖୁଁ ବାହାରେ ଉଁ ଗାଁ ପିଲାଙ୍କ ସହିତ ବୁଲ୍ ନି। ଖରାପ୍ ପିଲାରା ହେରା। ଏମିତି କହିବ। ଯାଇକି ହେଠୁ ବବା ଘର, ସେ ଯୋଉ ବବା ଘର ଟା ହଁ ପୁଅ ଯୋଉ ସେ ଇଣ୍ଡୋଖାନ୍ ଏଚ୍ ତା ନାଁ ଟାକୁ ଧରିହବନି। ହେଁ -ହାଁ -ହାଁ -ହେଁ -ଉଁ -ହୁଁ- ହୁଁ। ତାଙ୍କ ଘରେ ହେଟୁ ଗୁରେ ଯାଇକି ବୁଲିଲୁ ବୁଲିଲୁ ବସି ପୁରା ରାତି ପୁରା ସାତ ଟା ବାଜିଲା ଆସିଲୁୁରେ ପୁଅ। ସାତଟା ବେଳେ ବା ବୁଲିଲୁ ବୁଲିଲୁ, ରାତି ସାତଟା ବେଳେ ଆସିଲୁ। ତାପରେ ଆଉ ଘରକୁ ବି ଯାଇନି। ଫୁଣି ବାଟେରେ ଆସିଲା ବେଳୁକୁ ସେଠୁ ଆମେ ଇଏ ମ ଯୋଉଟା ଆସେ ଏଠିକି। ନାଁ ଟା କହିହଉନି ଆଉ। ପି- ପି ରେ ଯୋଉଟା ପି ରେ ହଁ। ତା ସିଏ ଡାକିଲା ସେଠୁ କହିଲା ଆସେ, ଆମ ଘରେ ସି ଦଉଚି କାର୍ଟୁନ୍ ଦଉଚି ଦେଖିବା ଆଉ। ଏ ଯୋଉ ଯୋଉଟା କାର୍ଟୁନ୍ ନୁହଁ ତ ସାଇକଲ୍ ଚଲେଇବ ଖାଲି ପିଲାଟା?
ହଁ- ହଁ।
ହଁ ସେଇ ସେଇ କାର୍ଟୁନ୍ ଟା ହେଠୁ ଦଉଥିଲା ଯେ ଦେଖିଲି ଦେଖିଲି ରାତି ନଅଟା ହେଲା ଯେମିତି, ସେଠୁ ଘରୁ ବାହାରିକି ଆସୁଛି ତାଙ୍କ ଘରୁ ଆଉ ତାପରେ ଦେଖିଲି କିହିଲି ମୋ ବାପା କାଳେ ଦେଖୁଥବ କି ଦେଖିଦେବ, ହେଠୁ ବାହାରିକି ଆସୁ ସେଇଟୁ ଦେଖିଲି ଯେମତି କେହି ଲୋକ ଫୋକ ନାହାନ୍ତି, ସେଟା ଆଉ କିଏ ଗୋଟେ ଗାଁରୁ ବି ଲୋକ ଗୁରେ ଆସୁଥିଲେ ତା ସହିତ ମୋ ବାପା ବି ଚାଲି ଚାଲି ଆସୁଛି ଆଉ। ମୁଁ ଦେଖିନି ଆଉ ହେଠୁ ମୁଁ ଦେଖିଲି କେହି ତ ନାହାଁନ୍ତି। ଆଉ ମୁଁ ଘରକୁ ଆରାମ୍ ସେ ପଳେଇବି ଆଉ। ହେଠୁ ବାହାରକୁ ଯେମିତି ଆସିଛି, ଠାଇ କିନି ଗୋଟେ ମୋ ବାପା ଚାପୁଡ଼ା ଦେଲା କୋଉଠୁ ବାହାରିକି ଆଉ।
ହୁଁ- ହୁଁ।
ମୁଁ ଟିକେ କିଏ ବାଡ଼େଇଲା କି? ଦେଖିଲ ଆଳୁକୁ ମୋ ବାପା ହେଇଠୁ ଏକୁଟିଆ ଆସୁଥିଲା ଯେ ଦେଖ୍ ଦେଖି ଦେଲା ଆଉ। କହିଲା ଏତେ ବେଳ ଯାଏଁ ବୁଲି ବୁଲି ବୁଲି ବୁଲି ଏଇନା ଆସୁଛୁ। ବାଡ଼େଇଲା ଦୁଲଦାଲିଆ କଶିକି, ଘରେ ଯାଇକି କାନ୍ଦିଲି ବୋଉକୁ କହିଲି ହେଟୁ ବୋଉ ଟିକେ ତୁନତାନି କରି ଦେଲା ଆଉ। ସିଏ ବି ଘରୁ ବାହାରିକି କୋଉ ଦିନ ଆଉ ବୋଉ ପୁରା ଷ୍ଟ୍ରୀଡ୍ କରି ଦିଏ ପୁରା।
ଏ ହଁ।
କହିଥିଲେ ହେ ଦିନ ଆଉ ଚପଲ୍ ଚପଲ୍ ଚୋରୀ
ଏ ଚୋର ନୁହେଁ ଆଉ। ସିଏ ବି ଚୋର ଭଳିଆ ଆକ୍ଟିଙ୍ଗି କରୁଥୁଲ ଆଗରୁ ଆଉ। ଯୁ ଟ୍ରାଏ କରୁଥିଲୁ ଯେ ଚୁ ଚୁ ହେଲାନି ଆଉ।
ହୁଁ ହୁଁ।
ଆମ ଗାଁ ପିଲା ସହିତ ବୁଲିଥିଲେ ଏଇନା ଚୁର ହେଇ ଯାଇଥାନ୍ତି ଆଉ। ତା କାନ ପୁରା ପିଲାଙ୍କ ସହିତ ତୁ ବୁଲିବୁ ତମ ଭଳିଆ ପିଲା ଏମଜି ବୁଲି ଆଉ। ଆଉ ତୋ ପିଲାବେଳେ ସ୍ମୃତି ଟିକେ କହ?
ମୋ ପିଲାବେଳେର ସ୍ମୃତି କି?
ୟେସ୍ ସରି ହଁ।
ହୋଉ ଶୁଣନ୍ତୁ?
ଆଜ୍ଞା କୁହନ୍ତୁ।
କିଛି ବର୍ଷ ତଳର କଥା।
ଆଉ ଗପ ଶୁଣଉଛୁ କି ଆଉ ହଉ କହ କହ କହ ଗପଟା ତ ଏମିତିରେ ଆଉ।
କିଛି ବର୍ଷ ତଳର କଥା।
ଆଜ୍ଞା।
ଆମେ ସାଙ୍ଗମାନେ ମିଶି ସ୍କୁଲ୍ ଯାଉଥାଉ।
ହଉ ଯାଉଥାଅ।
ତାପରେ ହଠାତ୍ ବର୍ଷା ହେଲା।
ହଠାତ ବର୍ଷ ହେଲା ତା ପରେ।
ତାପରେ ତାପରେ ହଠତ୍ ମୁଁ କାଦୁଅରେ ଖସି ଯାଇ ମୋ ମୁହଁଟି କାଦୁଅରେ ମାଡ଼ି ହେଇ ପଡିଗଲା ତାପରେ ଗାଁ ଚାଳି ଚାଟାଣ ହେଇଗଲି।
ଓହୋ ହୋ ଆପଣ ହେଇ ଯୋଉ କାହାଣୀଟା ଶୁ ଶୁ ଶୁଣଉଛନ୍ତି କି ଯୋଉ ବହିରେ ଥିଲା?
ହଁ।
ଆପଣ ତାହେଲେ ଆମକୁ ମାରୁଛନ୍ତି ଏମିତି ମାରୁଛନ୍ତି।
ଆରେ ମୁଁ ଛୁଆବେେଳେ ମୋର ଗୋଟେ ଥିଲା ଦବଦବା।
ଦବଦବା ଗୋଟେ ବାହାରି କର ଗୋଟେ ପିଲା ବେଳେ କଣ ଦରବ ଦବଦବା ଥିଲା ହେଇରା ଟିକେ କହ? ଆ କହିଲେ ଦେଖିବୁ କହୁ କହୁ କହିଦେବୁ ବହୁତ ଗୁରା ହେଇଯିବ।
ହଉ ହଉ। ଛୁଆ ବେଳେ ତ ଆମେ ଗୋଟେ ଦବଦବା ଯାଇଥିଲା ଆଉ କିଏ କଣ ଗୋଟେ ଜିଶି ଏ ସରି। ଏ ଯୋଉ ପିଲା ଟା ମ। ସେ ଥରେ ଆମକୁ କହିଦେଲା ଆମ ବାପା ମା ବିଷୟରେ।
ଓହ ଜିରେ ଜିରେ ଯୋଉଟା ନା କି।
ହଁ। ତାପରେ ତ ଯୋଉ ମାଡ ହେଇଛି ତାପରେ
ହ ତୁ ବା ଚପ ଚପଲ ବାଡେଇଦେଲି ନୁହଁ କଣ ଗୋଟେ ବାଡିଦେଲି ତା ପେଲି ହେଇଗଲା ଏକାଥରେ ଅଧାବାଟ।
ଆଉ ମିଶିକି ତରକାରୀ ଦେଲୁ ମାଡ
ଆ
ଆଉ ତମର ତ ହଳସରିଲାଣି କିରେ?
ନାଁରେ ହଳ ସରିନି।
ଆଉ
ନାଁ।
ହାଁ ଆ। ଆଉ କେତବେଳେ କରାହବ।
କଳ କେଆଣି ଜାଣିନି ମ ଏ ଏବେ ହଉଥିଲା ହଳ ଯେ ପିଇସା ଆଇଥିଲେ ବିଲ ଆଡ ଉଁ ଅଁ ବିଲ ଆଡେ ଆମେ ଯାଇନୁ ତ ମୂଳରୁ ଆଉ ତୁ କଣ? କାମ ଖାଇଲା ଏଇମାନେ ଏ ଆମର ଆମର ମାନେ କୋଉଟେ ଏଇଠେ କାନମୋଟ ନାଇ ଠେଇଆଡେ। ଏଠି ଆମର ଏଠେ ଆମର।
ହେଠେ
ସେ ଏଠେ ମୁଁ ଜାଣିନି କଲ କରିନି। ଘର ଲୋଙ୍କର ତ କଲ କାଇଁ?
ଡିହି ଖାଲି ଧାନ ଚାଷ କରନ୍ତି ନା ଆଉ କଣ ଚାଷ କରନ୍ତି ତମର?
ଆମର ତ ଖାଲି ଧାନ ଥରେ ଟ୍ରାଏ କରୁ ଏ ଯୋଉ ଚେଷ୍ଟା କରୁଥିଲୁ ଆ ପନିରିବା ଚାଷ କରିବା ପାଇଁ ଯେ ଆମର ଗୋଟେ ଯୋଉ ବିଲଟା ଯୋଟେ ଯାଇଥିଲା ମୁଁ ତାଳ ଗଛ ବହୁତ ଗୋଟେ ଥିଲା।
ହଁ।
ସେଇ ବିଲ ଟା ଥରେ ମାନେ ଚେଷ୍ଟା କରୁଥିଲୁ କରିବା ପାଇଁ ଯେ ଆଉ ସବୁ ପନିପରିବା ଚାଷ? ମୁଁ କରିଥେଲି। ତୁ କରଥୁଲୁ ଯେ ହେଲାଣେଇ ବୋଲି ମାନେ ମୋ ଦଦାଘର ଫାଷ୍ଟ୍ କଲେ ଯେ ତାଙ୍କର ମାନେ ପାଣି ପୁରା ତାଙ୍କର ଟୁଲୁ ଫୁଲୁ କାହାକୁ ଗୋଟେ ମାଗିକି ଆଣନ୍ତି ଯେ ସେ ଆଉ ଦେଲାନି ଲୋକଟା।
କଣ କଣ ଚାଷ କରିଥିଲ କିରେ?
ଏ ତାଙ୍କ ବୋବାଘର କରୁଥିଲେ ଆମେ କରିନୁ ତାପରେ
କଣ କଣ?
ଆ କଣ ତ କଖାରୁ? ଆଉ ବିଲାତି।
ହୁଁ।
ଆଉ ଆହୁ କଣ ଆହୁରି କଣ ଗୁରେ ମନେ ପଡୁନି। ତରୁଭୁଜ ନା କଣ କୁଅ? ଏମିତି କଣଗୁରେ କରିଥିଲା ମନେ କିନ୍ତୁ କଖାରେ ଫଖାରୁ ଏସବୁ କରାହଉଥିଲା ଆଉ। ତାପରେ ସେମାନେ ଫୁଲୁ ଫୁଲୁ ତାଙ୍କର ଆଇଁଲେ କେତ୍ ଦିନ ହେଲା ଆଉ ଦେଲେନି ଯେ ଆଣି ପାଇଲୁନି ତାର ପାଣି ତାଙ୍କ ପରିବାର ଲୋକ ସବୁ ପାଣି ବୋହି ବୋହି ସବୁ ପକେଇଲା ଆଉ।
ଉଁ ହୁଁ।
ପାଣି କେତେ ସମୟ ବୋହି ବୋହି ପକେଇଲା ପଇସା ଆତେ ପାଇଲାନି ଯେ ଆଉ ହେଲାନି। ଆମର ଏଇଟା ଭଲଇ ଚାଷ ହବ କିନ୍ତୁ ଖାଲି ଟିକେ ଦରକାର ରେ ପାଖରେ ବନ୍ଧ ପାଖରେ ସବୁ ବିଲର ହେଲା।
ହଁ।
ତା ଟୁଲୁ ପାଣି ପମ୍ପ ଫାଣି ପମ୍ପ ଗୋଟେ ଦରକାର ଆଉ ପାଣି ଫାଣି ପକେଇବାକୁ ହେଲେ
ଆମର ତ ଏଇଠେ କହିବି କଣ କଣ କରନ୍ତି?
କଣ?
ଆମର ଏଠି କୋବି କରନ୍ତି। ବାଇଗଣ କରନ୍ତି, କଖାରୁ କରନ୍ତି।
ସବୁ ତ କରନ୍ତି ଆଉ।
ଆଉ ତୁ ଜାଣିନୁ ବୋଧେ ଶୁଣୁ ଆଉ ଭେଣ୍ଡି କରନ୍ତି। ଆଳୁ କରନ୍ତି, ବାଇଗଣ କରନ୍ତି, ଆଖୁ ସିଜନ ଆସିଲେ ଆଖ୍ ଖୁ କରନ୍ତି। ସବୁ ତ ଯୋଉରା ଯୋଉରା ଜାଣିିନଥିବୁ ସେଇଆ କରନ୍ତି।
ଖୋଇ କରାବେଟ୍
ହୁଁ।
ଆମେ ଦେଖିନୁ କେବେତ।
ତୁଦେଖି ପାରିବୁନିରେ।
ଓହୋ।
ସମୟ ଆସିଲେ ନିଶ୍ଚିତ ଜାଣିବୁ।
ସମୟ ଆସିଲେ ଆଉ ଛଅ ବର୍ଷ ରହିଲାଣି ଏଟା ଆଉ ସମୟ କେତେବେଳେ ଆସିବ ଆଉ।
ସେଇଜଉ ପାଇଁ କହୁଚି ପରା ଆଉ ତସମୟ ଆସିନି ଏପଯ୍ୟନ୍ତ ତୁଭାବୁଚୁନା ହେଲେ ତସମୟ ଆସିନି।
ହେଲାକି ଦଶମିଣ୍ଟି ହେଲାକି ନାକଣ।
ହଁ।
ହେଇଗଲାଣି ଏତେ ଜଲ୍ଦି।
ହଁ।
ହଁରେ କାଟେ ଜଲ୍ଦି ଆଉଗୋଟେ କଲ୍ କର।
ହଁ ତୁକର।
ଆଉ ହଁ କରୁଚି।